ଆଜ୍ଞା ଶୁଭ ସକାଳ।
ଶୁଭ ସକାଳ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କୁହନ୍ତୁ ସକାଳ କେମିତି କଣ କାଟିଲେ କଣ କରୁଦଲି।
ହଁ ସେମିତି ସବୁଦିନ ସେମିତି ଆଉ କଣ କିଛି ଖାସ୍ ନାହିଁ ବର୍ଷା ଟା କିନ୍ତୁ ଏଇ ଖରା ଟା ସବୁଦିନ ମାନେ କଣ ସକାଳ ହେଲେ ଆଗ ସୂର୍ଯ୍ୟ କିରଣ ଟା ପଡେ ଆଜି ନାହିଁ। ସୂର୍ଯ୍ୟଙ୍କ କିରଣର କି କିଛି ଦର୍ଶନ ହିଁ ନାହିଁ ଏପର୍ଯ୍ୟନ୍ତ ବର୍ଷା ସେମିତି ଚାଲିଛି।
ବର୍ଷା ହଉନଥିଲା କହୁଥିଲେ ଆଉ ହେଲା ଆଉ।
ହଁ ପରା ରାତିରୁ ହଉଛି।
ତ ସେ ତ ତମ ପଟେ ରାତିରୁ ହଉଛି ଆମ ରାତିରେ ପୁରା ମାନେ ପୋଖରୀ ଫୋଖରି ଅଧା ଫୁଲୁ ହେଇଯାଇଛି।
ହୁଁ।
ମାନେ କିଛି ନଥିଲା ପାଣି ପୁରା ଅଧା ଫୁଲ୍ ହେଇଯାଇଛି। ଏତେ ଘଡଘଡି ମାରିଛି କାଲି ରାତିରେ କୁହନ୍ତୁନି ବହୁତ। କଣ କରୁଛନ୍ତି କଣ ଏବେ?
ଏଇଠି ବସିଛି ଆଉ କଣ କରିବା।
ରୋଷେଇ?
ରୋଷେଇ ହବ।
ଷ୍ଟାର୍ଟ ହେଇନି?
କ ହେଇଚି?
କହିଲି ଷ୍ଟାର୍ଟ ହେଇନି କି?
ଅ ହଁ ବର୍ଷା ତ ହଉଛି ଆଉ ବାହାରେ ଚୁଲିରେ ହେଇପାରିବନି ଗ୍ୟାସ ରେ ହବ। ସେଇଥିପାଇଁ କି ଆଉ ଗାଁ ରେ ଆଉ ଚୁଲି ନାହିଁ ଆଉ କଣ ଆ ଟାଉନ୍ ଚୁ
ହଁ ହଉ ଠିକ ଅଛି ପୁଣି ଚୁଲିରେ ଭାତ ବସେଇ ଦେଇଥିବେ ଆଉ ବାକି ସବୁ ଗ୍ୟାସ ରେ କରିଦବେ ଆଉ ନା?
ହଁ ସେମିତି ଆଉ ରାତିଟା ତା ପରେ ଏ ଅଧିକାଂଶ ରାତିରେ ହିଁ ଗ୍ୟାସ ହୁଏ। ଏମିତି ଯଦି ତରତର କିଛି ଥିବ ହୁଏ ଗ୍ୟାସ୍ ନହେଲେ ନାହିଁ ସେଇଠି। ଚୁଲିରେ ହେଇଯାଏ ଏକାଥରେ।
ଠିକ୍ ଅଛି। କାଠ ଯଦି ମିଳୁଛି ଗ୍ୟାସ କଣ ପାଇଁ ସାରିବା ଗ୍ୟାସ ତ ରେଟ୍ ବଢିକି ନଅଶ୍ ଅସି ପଞ୍ଚାଅସି ହେଲାଣି
ଛି ନା ବହୁତ ମଜ ଅଧିକ।
ବର୍ଷା ଦିନ ପାଇଁ ସବୁ ପୁଣି ଗୋଟେ ଜାଗାରେ ତ ଯାହାହଲେ ସାଉତିକ ରଖିଥିବେ ସବୁ ନହେଲେ ଓଦା ହେଇଗଲେ ତ ଲାଗିବନି ନା?
ହଁ।
ପୂର୍ବରୁ ପୁରା ବର୍ଷା ଦିନ ପୂର୍ବରୁ ତୟାଆର ହେଇକି ଅଛନ୍ତି ଆଉ।
ର ରହିଥା କଥା ହଉ ହ୍ୟାଲୋ।
ଆଜ୍ଞା।
କୁହନ୍ତୁ?
ଆପଣ ଖାଲି ଟିଚର ପାଇଁ ପ୍ରିପେୟାର ହଉଛନ୍ତି ନା ଅଲଗା କପିଟେଟିଭ ପାଇଁ ବି ହଉଛନ୍ତି?
ନାଇଁ ଅଲଗା ରହୁଛି।
ଓ ଡବଲ ଏ ସି ସି ଜି ଏଲ ଦେଇଥିଲେ?
ସିଜିଏଲଟା ଦେଇନି ମୋର ସେ ଗଣିତର ମୋର ପଡ଼େନି।
ପଢ଼େନି ମାନେ ହୁଏନି।
ହଁ।
କାଇଁ ପଢିଲେ କାହିଁକି ହବନି।
ହବନି ମୁଣ୍ଡରେ ଏପଟରେ ପସିକି ସେପଟେ ବାହାରିଯାଏ।
ନାଇଁ ମୋ ସେମିତି କଣ ଆଉ କିଛି ନାହିଁ ଏମିତି ବହୁତ ପିଲା ଏମତି କୁହନ୍ତି ଆର ଟିଚର୍ ନେଇକି ମାନେ ଯଉ ଟିଚର୍ ଠୁ ପଢୁଥିବେ ବୁଝି ପାରୁନଥିବେ ତାଙ୍କ ସାଙ୍ଗେରେ କନେକ୍ସନ ବନୁ ନଥିବ ତ ମୁଣ୍ଡରୁ ଉଡିବ।
ସେମିତି କିଛି ଅଛି କି?
ହଁ ସେଇଟା ଫ୍ୟାକ୍ଟ୍।
ମାନେ ଆମର ଏ ଯଉ ନାଇଁ ମାନେ ଏ ଯଉ ଅନଲାଇନ୍ ଇଏରେ ୟୁଟ୍ୟୁବ୍ ହେରିକା ହେଲା ସେଇଥିରେ କିଛି ସେମିତି ତୁମର ସଜେସନ୍ ଦେଇପାରିବ। କିଛି ସେ
ମୁ-ନିହାତି ଦେଇପାରିବି କ- ମାନେ ମ୍ୟାଥ୍ ପାଇଁ କହୁଚନ୍ତି କି?
ହଁ ମୁଁ ବି ସେଇ କିନ୍ତୁ ମ୍ୟାଥ୍ ପାଇଁ କହୁଚି ଆଉ ସବୁ ତ ହେଇଯାଉଚି।
ଉଁ -ମ୍ୟାଥ୍ ପାଇଁ ତାହେଲେ ଓଡିଆରେ ପଢିବେ ନା ହିନ୍ଦୀରେ ପଢିବେ?
ଯଉଟା ହେଲେ ଚଳିବ ବୁଝିପାରୁଥିବା ଦରକାରେ ଯଉଟା ସରଳ ଭାଷାରେ ବୁଝଉଥିବ। ଆମ୍ ଭଳିଆ ଗଧ ପିଲା ମାନଙ୍କୁ ଆମେ ବି ଏ ନାଇଁ ହିଁ -ହିଁ -ହିଁ। ଆରେ ସେଇଟା ଆମ- ମତେ କଷ୍ଟ ଲାଗୁଚି ତ ଆ-ସେଇଟା ଆପଣଙ୍କୁ ଇଜି ଲାଗୁଚି କିନ୍ତୁ ମତେ ତ ସେଇଟା କଷ୍ଟ ଲାଗୁଚି କଣ୍ କରିବା। ଆପଣଙ୍କୁ ଆଉ କଉ ସବଜେକ୍ଟ୍ ଟା କଷ୍ଟ ଲାଗୁଥିବ ସେଇଟା ମତେ ସହଜ ଲାଗୁଥିବ। ସବୁତ ହରି- ହଁ ସେଇଟା ହେଇଯାଉଚି।
ବଢିଆ ରିଜନିଂଙ୍ଗ ଟା ତ ମେନ୍ଲି
ସେଇଟା ମୁଁ- ହଁ ନାଇଁ ସେ ନା ସବୁ କରିଦଉଚି ରିଜିନିଂଙ୍ଗ ଟା ମୁଁ ପଢୁଚି କାର କହିଲେ ଏ ଯଉ ଚିନ୍ମୟ ପଣ୍ଡା ସାର୍
ହଁ ଚିହ୍ନିଚି ବହୁତ୍ ଫେମସ୍ ସାରେ।
ହଁ ମୁଁ ତାଙ୍କଠୁ ହିଁ ପଢ଼େ ତାଙ୍କୁ ଗୋଟେ କ୍ଲାସ୍ ଦେଖିଦେଲେ ଆପଣ କଣ ପୁରା ଆଉ ଯାହା ବି ଥିବ ସବୁ ଆପଣ କ୍ଲିୟର୍ କରିଦେବେ।
ଆଚ୍ଛା ଏ ଓଡ଼ିଆରେ ପଢାନ୍ତି ମୁଁ ଓଡ଼ିଆରେ ବେଶୀ କହିପାରିବିନି ହିନ୍ଦୀରେ ମୁଁ ପଢୁଚି ହିନ୍ଦୀରେ ମୁଁ କହିଦେବି ଚାରି ପା- ଓଡିଆରେ ଜଣେ ଆମର ଓଡିଶାରୁ ସାର୍ ଜଣେ କିନ୍ତୁ ସେ ହିନ୍ଦୀରେ ପଢଉଚନ୍ତି। କୌଶିକ୍ ମହାନ୍ତି ଆପଣ କୌଶିକ୍ ମହାନ୍ତି।
ହଁ ମୁଁ ଶୁଣିଚି ତାଙ୍କ ବିଷୟରେ।
ତାଙ୍କେ ଭଲ ଟିଚର୍ ନା ସେ ବ୍ୟାଙ୍କିଙ୍ଗ୍ ପାଇଁ ପଢାନ୍ତି ମୁଁ ବ୍ୟାଙ୍କିଙ୍ଗ୍ ପାଇଁ ପ୍ରିପେୟାର୍ ହଉଚି ନା। ତ ସେ ପଢାନ୍ତି ମୁଁ ତାଙ୍କ୍ ତାଙ୍କର ହେମିତି ୟୁଟ୍ୟୁବ ରେ କ୍ଲାସ୍ ଦେଖିଚି ତାଙ୍କର ଗୋଟେ ଆପ୍ ବି ଏବେ କରିଚନ୍ତି ଦି ତିନି ବର୍ଷ ହେଲା କ୍ୟାରିୟର ଡିଫାଇନର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ବି କ୍ୟାରିୟର ଡିପ୍ ଫାଇନାଲ୍ ଯଦି ଦେଖିବେ ଭଲ ଲାଗିଲା ପଢିବେ। ଓଡିଆରେ କିନ୍ତୁ ମୁଁ ଜାଣିଚି କି ପ୍ରଧାନ ଜଣେ ସାର୍ ଜଣେ ସେ ବି ଭଲ ପଢ଼ାନ୍ତି। ଆଉ ହିନ୍ଦ୍- ହିନ୍ଦୀରେ ପ୍ରାୟ ଟିଚର୍ ପଢାନ୍ତି ଆପଣ ଯଦି ପୁରା ବେଶି ଗ୍ରୁପ୍ ରା ଆମେ ମାନେ ଧୀରେ ଧୀରେ ଜଣେ ସାର୍ ପଢଉଥିବେ ଆରାମ୍ ଆରାମ୍ ରେ ପଢଉଥିବେ ସେମିତି ହେଲେ ରାକେଶ ୟଦବ ସାର୍ ପୁରା ବେଷ୍ଟ। ସେ ପୁରା ଧୀରେ ସୁସ୍ଥେ ପଢ଼ିବେ ସେ ଏସ୍ ଏସ୍ ସି ପାଇଁ ପଢ଼ାନ୍ତି ହେଲା।
ହଁ ସେଇଟା ବି କାଫି ଅଛି ଏସ୍ ଏସ ସି ର ଯୋଉ ଇଏଟା ଆମ ଏଇ ଲେବୁଲ ପାଇଁ ପୁରା କାଫି।
ହଁ ଆପଣ ଆପ ସୁଇଟେବୁଲ୍ ଯେତିକିଟା ଟପିକ୍ ଆପଣଙ୍କ ସିଲାବସରେ ଅଛି ସେତିକିଟା ଟପିକ୍ ଆପଣ କରିବେ। ବାକି ଟପିକ କଣ ପାଇଁ କରିବେ କି।
ସେଇଆ ତ ସେଟା ତ ଛାଡ଼ି ହବନି ନା ଯାହା କଷ୍ଟ ହୋଉ ଯାହା ହୋଉ ପଢ଼ିବାକୁ ତ ପଡ଼ିବ।
ପଢନ୍ତୁ ଥରେ ଥରେ ଟ୍ରାଏ କରନ୍ତୁ ଗୋ
ଆଉ ଆଉ ଆଉ କିଛି ଦେଇପାରିବେ ଆଉ କାହା ନା?
ମ୍ୟାଥ ରେ।
ହୁଁ।
ମ୍ୟାଥରେ ମତେ ତ ଦି ବେଷ୍ଟ ରାକେଶ୍ ୟାଦବ ସାର୍। ତାପରେ ଯଦି ସେକେଣ୍ଡ ଅପସନ ମୁଁ କହିବି ମୋ ହିସାବରେ ତାହେଲେ ଆପଣ ଜାଣିଛନ୍ତି ଆଦି ତ୍ୟ ରଞ୍ଜନ ସାରଙ୍କୁ?
ହଁ ତାଙ୍କୁ କିଏ ନ ଜାଣିଛି ସିଏ ବି ମତେ ବହୁତ ଭଲ ଲାଗନ୍ତି। ତାଙ୍କ ମୁଁ ଦେଖିନି ସବୁ କ୍ଲାସ୍, ତାଙ୍କ କ କଥା କହିବା ଇଏ ଟା ଏମିତି ଆସେ ଇଏରେ ଦେଖିଚି ତାଙ୍କ ବିଷୟରେ ଜାଣିଚି।
ଜାଣିଚନ୍ତି ତାହେଲେ।
ସେଥି ପାଇଁ କି ହଁ ଯାଆନ୍ତି ନା ସାର ଇଏରେ ନଥିଲେ ଯାଇ ନଥିଲେ।
ଯାନ୍ତି। ଦେଖିଛନ୍ତି ଆଉ, ରାକେଶ ୟାଦବ ସାର୍ ବି ଯାଆନ୍ତି ସମସ୍ତେ ଯାଆନ୍ତି, ଏସ୍ ଏ ସି ର ପୁରା ଅଭିନୟ ସାର୍ ବି ଅଭିନୟ ସାର୍ ଙ୍କଠୁ ବି ପଢିପାରିବେ। କିନ୍ତୁ ମତେ ଲାଗ ଯଦି ଆପଣ ପୁରା ସ୍ଲୋ ରେ ପଢିବାକୁ ଚାହୁଁଛନ୍ତି ପୁରା ଧିମା ଧିମା ପୁରା ଗୋଟେ ଗୋଟେ ଜିନିଷ ପୁରା ବେଶିକରୁ ଆହୁରି ତଳ ତଳକୁ ଆହୁରି ଗୋଟେ ବେଶିକ ଅଛି।
ନା ସେ ସେ ବେଶୀ ଜୋ ଏମିତି ଧରି ପାରିବେନି। ପାରିବେ ଟିକେ ଯେ ମାନେ ବୁଝେଇ ପାରୁଥିବା ଲୋକ ଯାଙ୍କ କ୍ଲାସ ଟା ଆମ
ବୁଝି ବୁଝି ପାରିବେ ସବୁ ପିଲା ତ ବୁଝୁଛନ୍ତି ନା ଯୋଉ ଜିନିଷ ସେ ଗୋଟେ ଦେଖନ୍ତୁ ସମସ୍ତେ ପରର୍ସନ ଟୁ ପରସନ ବି ଭାୟାରି କରେ, ଗୋଟେ ବୁଝେଇଲେ ଗୋଟେ ଟପିକଟେ ଧରିନିୟ ଟାଇମ ଆଣ୍ଡ ୱାର୍କ ଟପିକ ଟା ଅଛି ବୁଝେଇଲେ, ଟାଇମଣ୍ଡ ୱାର୍କର କନସେପ୍ଟ ବୁଝେଇଲେ। କିଏ ଏତିକି ଦିନେ କାମ କରେ ବି ଏତିକି ଦିନେ କାମ କରେ ତାହେଲେ ତ ଟୋଟାଲ ୱାର୍କ ଟା କେମିତି ପାଇବା? ଦି ଜଣଙ୍କ ଭିତରେ କିଛି କମନ ଥିଲେ ସିନା ଟୋଟାଲ ୱାର୍କଟା ପାଇଲେ ଆମେ ଏ କେତେ ଦିନ ସାରିବ ବି କେତେ ଦିନ ଇଣ୍ଡିଭିଜୁଆଲ ସାରିବ ଜାଣିବା। ତ ଯଦି କନସେପ୍ଟ ଟା ବୁଝେଇଲେ। ପାଞ୍ଚଟା ପିଲାଙ୍କୁ ପଢେଇଲେ ପାଞ୍ଚଟା ପିଲାରୁ ତିନିଟା ପିଲା ବୁଝିଲେ ଦିଟା ପିଲା ବୁଝିପାଇଲେନି। ଦିଟା ପିଲା ଯୋଉ ବୁଝି ପାଇଲେଣି ଅନଲାଇନ୍ କ୍ଲାସ କଥା ମୁଁ କହୁଛି, ଅଫଲାଇନ ହେଲେ କଣ ଆପଣ ଟିଚରଙ୍କୁ ପଚାରିଦେବେ। କିନ୍ତୁ ଅନଲାଇନ କ୍ଲାସ ରେ କଣ, ଥରେ ପଡଲେ ବୁଝି ପାଲେନି ହେଟା ଆଉ ଥରେ ହେଠୁ ରିପ୍ଲେ କରିବେ। ନାଇଁ ଦେଖିଆ ସାର୍ କଣ କହିଲେ ମୁ ବୁଝିପାଇଲିଣି। କୋଉଠୁ ବୁଝିପାରିଲିଣି, ତ ଥରକରେ ନହେଲେ ବି ତିନି ଥରରେ ବୁଝିପାରିବେ। ଏଇଟା ମୋ ଏକ୍ସପିରିଏନ୍ସ ରୁ ମୁଁ କହୁଛି। ପ୍ରଥମେ ପ୍ରଥମେ ମୁଁ ଯେତେବେଳେ ବି ଅନଲାଇନ କ୍ଲାସ କଲି, ମତେ ଲାଗିଲା ଡାଉଟ୍ ଏଠି କେମିତି ସଲ୍ଭ ହବ? ବହୁତ ତ ଡାଉଟ୍ ଆସିବ, କୋଉଠି ଟିଚର କୁ ପଚାରିବ କେମିତି? ଏତେ ଏତେ ଚାରି ହଜାର, ପାଞ୍ଚ ହଜାର, ଦଶ ହଜାର ପିଲା ପଢୁଛନ୍ତି ଯଦି, ତାହେଲେ ଡାଉଟ କେମିତି ଗୋଟଏ ଗୋଟିଏ କରି ପଚାରିବ? ଟିଚର ବି କେତେ ଡାଉଟ୍ ନବରା ସକ୍ଷମ ତାଙ୍କର। ତ ସେଇ ଜିନିଷ ମୁଁ କଲି। ରିଭିଜନ କରିବେ ବାର ବାର, ଆଜ୍ଞା? ଡାଉଟ୍ ବି ରହିବନି ଆପଣ ବି ବୁଝି ପାରିବେ।
ବଢ଼ିଆ ଧନ୍ୟବାଦ।
ସେମିତି କିଛି ନାହିଁ। ମ୍ୟାଥ୍ ସମସ୍ତଙ୍କର ହବ ପ୍ରାୟ, ମୋର ବି ଗୋଟେ ଏମିତି ସାଙ୍ଗ ଅଛି ଏ ଗୋଟେ ଝିଅ ପିଲା ସାଙ୍ଗଟେ। ସିଏ ଏମିତି କହିବ ମ୍ୟାଥ୍ ନାଁ ଶୁଣିଲେ ତାର ନାହି ଡେଇଁବ।
ହଁ ପା ମୋତେ ଡର ଲାଗେ ସେ ସେଇ ଗୋଟେ।
ସେ କହିବ କି ନାହିଁ ତାର ପ୍ରୋବ୍ଲେମ ହେଲା ମ୍ୟାଥ ଆଉ ଇଂଲିଶ। ଇଂଲିଶ ରେ କେମତି କହିବି? କିରେ ଭାଇ
ହଁ ସେଇଟା ସେଇଟା ମ ତେ ବି। ସେଟା ଆମେ ଇଏ କରି ଦବୁ କିନ୍ତୁ କହିବାଟା ହବନି। ମାନେ ହଡ଼ବଡ଼େଇ ଯିବୁ। ମାନେ ମାନେ କଣ କହିଲେ ସେଇ ଜିନିଷ ଟା ପାଇଁ କି ଆମକୁ ଅଭ୍ୟାସ ଦରକାର ସବୁଦିନ। ସେଇଟା ନ, ଆମେ ଯେମି ତି ଓଡ଼ିଆରେ କେମିତି ଏତେ ପ୍ରଖର ଭାବରେ କହିଲୁ, ଆମେ ସେଇଟା ଆମର ସବୁଦିନି ନିତି ଦିନିଆ ହେଲା।
ଏଇଟା ଆମର ଦେଖନ୍ତୁ, ଆମର ଓଡିଆ ଟା କଣ? ଓଡ଼ିଆ ଟା ମଦର ଟଙ୍ଗ ଟା ହେଲା। ଆମେ ଖାଇଲେ ବି କଥା ହଉଛେ, ଘରେ ମମି କୁ ଗୋଟେ ପାଣି ଗ୍ଲାସ ମାଗିଲେ ବି କହୁଛେ ନାଇଁ ମମି ମତେ ପାଣି ଗ୍ଲାସଟେ ଦେ। କଥା ହଉଛେ ତ ଓଡିଆରେ ଆମକୁ କିଛି ଅସୁବିଧା ହବ କି? ହବନି। ଯେହେତୁ ଇଂଲିଶ ଟା ଗୋଟେ ଲାଙ୍ଗୁଏଜ। ଆମେ ଇଂଲିଶଟା ଗୋଟେ ଫାଷ୍ଟ ଗୋଟେ ସବଜେକ୍ଟ ଭାବିବାନି। ଗୋଟେ ଲାଙ୍ଗୁଏଜ। ପ୍ରଥମେ ଶିଖିଲେ କେମିତି? ଆମେ ଓଡିଆଟା ଶିଖିଲେ କେମିତି? ଶୁଣିକି ଶିଖିଲେ ନା।
ହଁ।
ଆଉ ଯଦି ଆପଣ କହୁଛନ୍ତି ଘରେ କି ନାଇଁ ମ ମତେ ଏଇ ଖାଇବାଟା ଦରକାର, ମାନେ ଏଠି ଗ୍ରାମାର ଆଉ ଚେକ କରୁଛନ୍ତି କି? କରୁନାହାନ୍ତି। କିନ୍ତୁ ଯଦି ଗୋଟେ ଲାଙ୍ଗୁଏଜ କୁ ଶିଖିବାକୁ ହେଲେ ଗ୍ରାମର ର ରୋଲ ଅଛି। କିନ୍ତୁ ଏତେ ବି ନାହିଁ।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
ଆପଣ ଯେତେବେଳେ କିଛି ଗୋଟେ ରାଇଟିଂ କରିବେ, ଯେତେବେଳେ କିଛି ଗୋଟେ ଫର୍ମାଲି ଲେଖିବେ କି ଇଣ୍ଟରଭ୍ୟୁରେ ଯିବେ, ସେତିକି ବେଳେ ଗ୍ରାମାର ରିକ୍ୱୟାରମେଣ୍ଟ ରହିବ। ନହେଲେ ବେସିକ୍ ଆପଣ ଟେନ୍ସ ଜାଣିଥିଲେ ବି ଆପଣ କଥା ହେଇ ପାରିବେ। ବୁଝିପାରିଲେ କି?
ନାଇଁ ସେଇ ଯୋଉଟା କଣ ଆମର ଆମର କଣ ଆମେ ସେଇଟାକୁ ଇଂଲି ଆମେ ଗୋଟେ ଇଂଲିଶ ଟାକୁ ନିତିଦିନିଆ ଇଏ ବ୍ୟବହାର କରୁନେ। ସେଇଥିପାଇଁ କି ଆମକୁ କଣ ହଉଛି କହିଲ କଷ୍ଟ ଲାଗୁଛି। ନାଇଁ
ଡେଲି ଡେଲି ଗୋଟେ ଘଣ୍ଟା ଦେଲେ ଇଂଲିଶ ବି ଆମର ଇଏ ହେଇଯିବ।
ଆଉ ସେଥିପାଇଁ କିଛି ଅଛି ଦେଇ ପାରିବେ?
ଏଡିଟୋରିଆଲ କରିବେ ଏଡିଟୋରିଆଲ କଲେ ଆପଣଙ୍କ ଭୋକିଆବ୍ ଷ୍ଟ୍ରଙ୍ଗ ହବ। ରିଡ଼ିଙ୍ଗ ସ୍କିଲ୍ ବଢ଼ିବ। ତାପରେ ଅଣ୍ଡରଷ୍ଟାଣ୍ଡିଙ୍ଗ ସ୍କିଲ୍ ଡେଭଲପ୍ ହେବ। ଦ ହିନ୍ଦୁ ବୋଲି ଗୋଟେ ନିଉଜ୍ ପେପର ଆସେ ଜାଣିଛନ୍ତି କି ନାଇଁ? ୟୁି- ପି- ଏସ୍ - ସି ଅସ୍ପ୍ରିଏଣ୍ଟ ପଢ଼ନ୍ତି ବଡ଼ବଡ଼ ଫାଇନାନ୍ସିଆଲ୍ ଆନାଲିଷ୍ଟ ପଢ଼ନ୍ତି ସେ ସବୁ ଦ ହିନ୍ଦୁ ଇଣ୍ଡିଆନ୍ ଏକ୍ସପ୍ରେସ
ଆଚ୍ଛା।
ଜାଣିନାହାନ୍ତି।
ହଁ ଶୁଣିଛି।
ହଁ ସେଇ ଦ ହିନ୍ଦୁରେ ଏଡିଟୋରିଆଲ ବୋଲି ଗୋଟେ ପାର୍ଟ ଆସେ ତ ସେଇ ଏଡିଟୋରିଆଲରେ ବହୁତ କିି ସେ ଏଡୀଆଟୋରିଆଲରୁ କରନ୍ତି ସେଇଥିରେ କୋ କୋସଚିନ ବନାନ୍ତି ଯୋଉଦି ଫଳରେ ଆମେ ଡେଲି କଲେ ବହୁତ ନୂଆ ନୂଆ ୱାର୍ଡ ଜାଣିବା ୱାର୍ଡ ମିନିଙ୍ଗ ଜାଣିବା, ସିନୋନି ଜାଣିବା ଆଣ୍ଟୋନିମ୍ ଜାଣିବା, ତା ଫଳରେ ରିଡିଙ୍ଗ ବି ଆମେ କରିବା ରିଡିଙ୍ଗ କଲେ ରଡିଙ୍ଗ ସ୍କିଲ ଡେଭଲପ ହବ ଆ ରଡିଙ୍ଗ କଲେ ଆମେ ନିଜେ ବୁଝିପାରିବା। ଏଡିଟୋରିଆଲ ବି ଘଣ୍ଟେ ଘଣ୍ଟେ କଲେ ବି ମୋର ଦେନ ଏନଫ୍ ଇଂଲିଶ ପାଇଁ ଇଂଲିଶ ପାଇଁ ଆଉ କିଛି ନାହିଁ। ଗ୍ରାମର ଆଉ ଏଡିଟୋରିଆଲ ଏଇ ଦିଟା କଲେ ବି ଆପଣ ଗୋଟେ କୁଶ୍ଚୀନ ବି ଆପଙ୍କ ପାଖ ଯଦି ଗୋଟେ ରଡିଙ୍ଗ କମ୍ଫରେସସନ ଆସିବ ଆପଣ ନିଜେ ବି କରିଦେବେ।
ଆଜ୍ଞା।
ହଉ ଠିକ ଅଛି ସମୟ ହେଇଗଲାଣି ଆଉ ଥରେ ସୁଯୋଗ ମିଳିଲେ ଆପଣଙ୍କ କଥା ହେବା।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ ମୁଁ ଆପଣଙ୍କୁ ବି କଲ୍ କରିବି ଫ୍ରି ହେଇକି। କଥା ହେବା ଆଉ ଠିକ ଅଛି ଧନ୍ୟବାଦ ଆଜ୍ଞା।